ହାଲୋ ହଁ ନମସ୍ତେ।
ଛନ୍ତି।
ଏଇ ପୁଅ ଆଇଲାତ ସ୍କୁଲରୁ ତା ଡ୍ରେସ ହେରୀକା ଓହ୍ଲେଇକରି ଡାଳିମ୍ବ କହିଲା ମତେ ଛଡେଇଦେ ମୁଁ ତାକୁ ଛଡେଇଦେଲି ଖାଇଲା।
ଆଉ ବସିକରି ଯାଉଥିଲା। ଥିଲା ବୁଲିବାକୁ ମୁଁ କହିଲି ପାଠ ଗୁଡ଼ା ଦିଆହେଇଯାଇଛି। ଚି କାଲି ଦିନରେ ନ ଲେଖିଲା ଠୁ ଅଧେ ପାଠ ରାତିକି କଣ ହଉଛି କହିଲ ମାନେ ପାଠ ଲେଖୁ ଲେଖୁ ତୁ ଛୋଟ ଛୁଆ ନା ସ୍ଲୋରେ ଲେଖୁଛନ୍ତି। ଉଁ ପୁରା ଲେ ଲେଟ ହେଇଯାଉଛି ମାନେ ସାଢେ ଏଗାରଟା ଉପେରେ ହେଇଯାଉଛି କମ୍ପ୍ଲିଟ୍। ହେଇଗଲାବେଳକୁ ହେତେବେଳକୁ ଖାଇବାକୁ ବନେଇବୁ କଣ ସେ ଛୁଆକୁ ଦେବୁ କଣ ନିଜେ ଖାଇବୁ କଣ? ଏମିତି ଟ୍ରବୁଲ ହଉଛି ମୁଁ ସେଉ କହିଲି ମୁଁ କହିଲି ବାବନ ତୁ ଆମର ଏଇ ଖୁଁଣା ଲେଖିଦେ ହସ୍ତାକ୍ଷର ଆଉ ଗୋଟେ ଦିଟା ସବଜେକ୍ଟ କରିଦେ ଆଉ ରାତିରେ ରାତିକି ଆଉ ଯୋଉ ଦିଟା ତିନିଟା ସବଜେକ୍ଟ କରିଦେବୁ ସେଇଟା ମାନେ ଇ ଅଳ୍ପରେ ସରି ଯିବ।
ହଁ ତାଙ୍କର କଣ ଏତେ ସାର ପାଠ ଦିଆ ହଉଛି?
ହଁ ବା କୁ ଯୋଉ ପାଞ୍ଚଟା ଛଅଟା ନେଖା ସବଜେକ୍ଟ୍ ଦିଆ ହଉଛି ଦିନକୁ।
ଆଚ୍ଛା।
ସିଏ ପୁଣି କଣ କହିଲ ମାନେ ଉଁ-ଉ-ଉ-ଉ ହେଲେ ଧର ଏକ ନମ୍ବର ତୁମ କଥା କ, ଖ, ଗ, ଘ, ର ଆମେ ଯେମିତି ପଢୁଥୁଲୁ। ଉଦ୍ଧାର ସେମିତି କିନ୍ତୁ ତାଙ୍କର ଧର ଏକ ନମ୍ବର ଏକା ଥାକେରେ ଉୁଁ ଡ ଢ ପର୍ଯ୍ୟନ୍ତ ମାନେ
ଓହୋ ଏତେ ସାରା ପାଠ ଦେଇ ଦଉଚନ୍ତି।
କଣ ହଉଚି କଇଲ ସେ ମାନେ ସେତିକ ଧର ଦୁୟା ହଉଚି ଛଅ ନମ୍ବର ଆଠ ସାତ ନମ୍ବର ପର୍ଯ୍ୟନ୍ତ ସେ ପିଲାମାନେ ଲେଖୁ ଧର ଆମେ ଲେଖିବୁ ସେତିକ ପାଠ ମୁଁ କଉଚି ଧର ମୋ ଆମେ ମାନେ ଲେଖିବା। ଆମକୁ ମାନେ ଲାଗିବ ଧର ଅଧଘଣ୍ଟେ ସେ ପିଲାଙ୍କୁ ଲାଗୁଚି ଦି ଘଣ୍ଟା କାରଣ ସେ ତିକ ପାଠ ମାନେ ତାର ଦି ତିନି ଘଣ୍ଟା ଲାଗୁଚି ସିଏ ଛୋଟ ଛୁଆ ସ୍ଲୋ ରେ ବି ଲେଖୁଚନ୍ତି ଇଆଡେ ବହୁତ ପାଠ ହେଇଯାଉଚି। କଣ ନା ଛଅ ନମ୍ବର ଛଅ ନମ୍ବର ବୋଲି ମାନେ ଏତେ ଗୁଡାଏ ପାଠ। ତାକୁ କିଏ ଦେଖିବେ ଜାଣିବ କହୁନାହାନ୍ତି?
ହଁ।
ଆଉ ଏମିତି ଇଏ କଲାଠଉଁ ଇଆଡେ ଛୁଆଙ୍କ ହାତ କୁ ହାତ ବିନ୍ଧା ଇଆଡ଼େ
ସେମାନେ କଣ ଏତେ ସାରା ପାଠ ଦେବେ ହେଲେ କଣ ମନ ରଖିପାରିବେ ଏକା ଥରକେ?
ଉଁ କୋଉ ସିଏ ଇଏ କରୁଚନ୍ତି କଉଚନ୍ତି ଆମେ ପିଲାଙ୍କୁ ଇଏ କରୁଚୁ ପୁଣି ତାଙ୍କର ମାସୁକୁ ପରୀକ୍ଷା କରିବେ। ମାସକୁ ମାସ ପିଲାଙ୍କୁ ପରୀକ୍ଷା ହେବ। ପୁଣି ସେ ବହି ଆଉ ଥରେ ମାନେ ରିଟର୍ଣ୍ଣ ପଢାହବ। ପଢାହେଇକି ପୁଣି ତିନି ମାସରେ କୋଚିଂ ପରୀକ୍ଷା ହବ। କୋଚିନ ପେପର୍ ଦେବେ। ଆଉ ତାଙ୍କର ତିନି ଥର ପରୀକ୍ଷା ହବ ବର୍ଷରେ।
ତିନି ଥର?
ହୁଁ। ମାନେ ତିନି ତିନି ନା ସୁ ଶୁଣନ୍ତୁ ତିନି ମାସିଆ ଗୋଟିଏ ଆଉ ଅର୍ଦ୍ଧ ବାର୍ଷିକ ବାର୍ଷିକ। ମାନେ ଏମିତି ତାଙ୍କର କ୍ଲାସ୍। ଟା ମାନେ ତିନି ଥର ରେ ପରୀକ୍ଷା ଦିଆ ହବ କିନ୍ତୁ ସପ୍ତା ସାପ୍ତାହିକ ପରୀକ୍ଷା ହବ। ମାନେ ତା ଭିତରେ ସାପ୍ତାହିକ ପରୀକ୍ଷା ହବ ମାନେ ସାତ ଦିନେ ଗୋଟିଏ ପରୀକ୍ଷା। କ୍ଷା ହବ ପୁଣି ମାସରେ ମାନେ ସବୁ ଯାକ ସବଜେକ୍ଟ ଏ ଉଁ ସିଏ ମାନେ ସାତ ଦିନ ଯୋଉ ପରୀକ୍ଷା କୁ ଯେମିତି ଆଗେ ପରୀକ୍ଷା ଆମେ ଏଗଜାମ୍ ଦଉଚେ ଜେମତି ମାନେ ସେମତି ହବ।
ଆଚ୍ଛା ଆଚ୍ଛା।
ତା ପରେ ସେଟା ବି ମୋ ଜାଣିବାରେ ମାନେ ଭଲ। ପିଲାମାନଙ୍କର ମନେ ସେତିରେ କେତେ ମାନେ ଇଏ ବୁଦ୍ଧିସୁଦ୍ଧି ହଉଚି ଇଏ କରୁଚି ମୁଁ ଯେତିକି ମାନେ ମାଇଣ୍ଡ ଖର୍ଚ୍ଚ କରୁଚି ଇଏ କରୁଚି। କଷ୍ଟ ହଉ ବରଂ କିନ୍ତୁ ପିଲାମାନ ତାଙ୍କର ପାଠ ହେରିକ୍ ବହୁତ ଇଏ ହଉଚି।
ଓ ହୋ।
ଆଉ ଖାଇଥିଲ କଣ?
ଖାଇଥିଲି ପରଟା ଡାଲମା ଖାଇଥିଲି। ଆପଣ?
ହୁଁ।
ଆପଣ କଣ ଖାଇଥିଲେ?
ମୁଁ ମୁଁ ଏଇ ଚା ଖାଇଥିଲି ଆଉ ପିଠା ଖାଇଥିଲି ଆଉ।
ତାଙ୍କର ପରୀକ୍ଷାରେ ଖାତା ଦେଖା ହେଲେ ମାନେ ଗାଡ଼ିଆନ ମାନକୁ ଡକା ହୁଏ।
ହଁ। ଗାଡ଼ିଆନ ମାନକୁ ଡକା ହୁଏ ଆଉ ଇଏ ବି କର ଯାଏ କଣ କହିଲ ହଉଚି
ପ୍ରୋଗ୍ରେସ ରିପୋର୍ଟ ଦିଆ
ହଁ ହଁ ରିପୋର୍ଟ ଦେବେ ସେଥିରେ ମା ମାନଙ୍କର ବାପା ମାନଙ୍କର ନହେଲେ ମା ମାନଙ୍କର ଗାର୍ଡିଆନ ମାନଙ୍କର ସିଗ୍ନେଚର ନିଅନ୍ତି। ଆଉ ତାଙ୍କ ମା ର କେ କେତେ କଣ ନା ସେଗୁଡା ବି ମାନେ ଇଏ କରନ୍ତି।
ଆଚ୍ଛା।
ହଁ।
ଆଉ କଣ କଣ ହୁଏ ଆଉ ତାଙ୍କର ତ ଇଏ ବି ହଉଥିବ ଖେଳ ପ୍ରତିଯୋଗିତା ଏକା ହଉ ଥ ଆଉ ପ୍ୟାରେଣ୍ଟସ ମାନେ ବି ମିଶୁଥିବେ ଖେଳ ପ୍ରତି
ଉ ସେଟା କଣ ହଉଛି ସେ ନା ମାନେ ଏଇ ଯୋଉ ପ୍ୟାରେଣ୍ଟ ମାନେ ଯୋଉ ଯାଆନ୍ତି ସବୁ ଇଏ କରିବାକୁ ସରସ୍ଵତୀ ପୂଜାରେ
ହଁ
ମାନେ ତାଙ୍କର ଗୋଟେ ପ୍ରତିଯୋଗିତା କରିବେ ମାନେ ସେ ସ୍କୁଲ ରେ ମାନେ ାକୁ ନେଇକରି ଇଏ କରିବନ କହିବେ କାହିଁକି ଆମେ ଅଧଶାର ଟଙ୍କା ଖର୍ଚ୍ଚ କରିବୁ ସରସ୍ଵତୀ ପୂଜା ଗଣେଶ ପୂା ପୂଜା ଆଉ ହଉଛି ଜାନୁଆରୀ ଛବିଶ ଅଗଷ୍ଟ ପନ୍ଦର ଏଇ ଏତିକି ଆଉ ଗୁରୁ ଦିବସ ହେରିକା ସେଟା ମାନେ ପସନା ତା ଇଏ କରନ୍ତି କିନ୍ତୁ ଇ ଏତିକି ପିଲାଙ୍କର ମାନେ ଇଏତି କିନ୍ତୁ ଫଙ୍କସନ କରନ୍ତି। ହଉଚ ଏଇ ଯୋଉ ସରସ୍ଵତୀ ପୂଜା ଟାରେ
ଆଚ୍ଛା।
ତାପରେ କାଡିଅନ ମାନଙ୍କୁ ସେଷ ସରସ୍ଵତୀ ପୂଜାରେ ଡକାନ୍ତି।
ଓ ହୋ।
ଡଗାନ୍ତି ସବୁ ଗାର୍ଡିନ ମାନେ ଁ ପ୍ୟାରେଣ୍ଟ ବାପା ମା ଦି ଜଣ ଯଙ୍କ ଯାଇପାରନ୍ତି ନହେଲେ ଖଲିମା ଉଁ
ଆଚଛା ଆଚଛା ଆମର ବି ସେମିତି ସ୍କୁଲ ଟାଇମ ରେ ହଉଛି ଗଣେଶ ପୂଜା ସରସ୍ଵତୀ ପୂଜା ହବ ମାନେ ସମସ୍ତେ ସେ ଆସିବେ ଆଉ ଖାଇବେ ପିଇବେ ଯିବେ ପୁରା ଭୋଜି ଏକାବେ ହୁଏ।
ଆଉ ରୋଷେଇ କିଏ କରୁଛନ୍ତି ମାମି କରୁଛନ୍ତି।
ସେଇ ମାମି କରିଦଉଛନ୍ତି। ଆପଣ ଦି ପରେ କଣ ରୋଷେଇ କରିବେ?
କଣ କହିଲ?
ମୁଁ କହିଲି ଆପଣ ଦିହି ପରେ କଣ ରୋଷେଇ କରିବେ?
ହଁ ହେଇ ଆଜି ଗୁରୁ ବାର ନା ଆଜି ଅରୁଆ ଡାଲ କରିଥାନ୍ତା ଆଉ କଲି ନାଇଁ ତ ସେ ଖୁଡି କରି ଦେଇଛି।
ଆଚ୍ଛା।
ଖେଚୁଡି ଆଚାର ହରିକା ଡାଲମା ଟିକେ କରିକିରି ଖାଇଦେଲୁ ଆଉ।
ଆଚ୍ଛା ଆଚ୍ଛା ଆଚାର ମାନେ କୋଉ ଆଚାର?
ଏଇ ଆମ୍ବ ଅଚାର ଏଇ କିଣା ଅଚାର
ଆଚ୍ଛା।
ସେଇଆକୁ ଖାଇହବ
ଅ ହଁ। ଆଉ ଖଟା କୋଉ ଖଟା ତିଆରି କରନ୍ତି?
ଖଟା ଏ ଆମ୍ବ ଖଟା କରଛି କରିପାରିବି ଏ ଯୋଉ ତେନ୍ତୁଲି
ହୁଁ।
ତାକୁ ବି କରିପାରିବି।
ଆଚ୍ଛା।
ଆଉ ଏଇ ଯୋଉ ବରକୋଳି
ହୁଁ।
ତାକ ବି କରିପାରିବି।
ଆଚ୍ଛା ଆ ଆଉ ଯୋଉ ଆପଣଙ୍କୁ ଟମାଟ ଖଟା ଆସେ?
ଆଜ୍ଞା।
ଟମାଟା ଖଟା ଆସେ?
ଓ ତିଆର ମାନେ ରୋଷେଇ କରି ଖାଇବାକୁ କିନ୍ତୁ ଏ ଯୋଉ ରଖନ୍ତି ସେମିତି କରିପାରିନି।
ହ ଆଚ୍ଛା ଆଚ୍ଛା। କେମତି ଟିକେ ତାର ରୋଷେଇ ଟା କେମିତି ହବ ଟିକେ କହିବେ? ହ
ଦେଖନ୍ତୁ ଟମାଟୋ ପାଚିଲା ଟମାଟୋ ପ୍ରଥମେ ଧୋଇ ଧାଇଁ ହୋଇଦେବେ
ହଁ।
ଆମେ ଅ ଧର ଗୁରୁବାର ଆମ କୌଣସି ଓଷା ରେ ଆମେ ଆଉ ତ ପିଆଜ ହେରିକା ପକେଇବାନି ରସୁଣ ପିଆଜ ପକେଇବାନି ବିନା ପିଆଜ କୁ କଣ କରିବା ଆମ୍ବ ଅଦା ହୋଉ ନହେଲେ ଖାଲି ଅଦା ହୋଉ ଛେଚି ଦବା ଲଙ୍କା ଫୁ ରସୁଣ ହରିକା ପକେଇବା ଆଉ ବେସୁମ ପତ୍ର ଟମାଟର ଖଟା ତ ବେସନ ପତ୍ର ଟା ଭଲ ଲାଗେ।
ଆଚ୍ଛା।
ଭେସୁଙ୍ଗା ପତର ପକେଇବା ପକେଇକି କଣ କରିବା ନା ତାକୁ କାଟି କୁଟିକିରି ଯୋଗାଡି ଦେବା ତା ଦେହରେ ସେ ଟିକେ ଏଇଲେ ଲୁଣ ହଳଦୀ ପକେଇଦବେ ପକେଇ ଦେଇକରି ତାପରେ ଚିନି ସେମତି ସାସ ଚିନି ପକେଇଦେବେ ପକେଇ ଦେଇକିରି ଚିନି ହଉ ଗୁଡ ହଉ ମାନେ ଯିଏଯଉଥରେ କରିପାରିବ
ଆଚ୍ଛା।
ତାପରେ କଣ କରିବେ ନା ଉଁ ମ୍ ମ୍ ସେ ଯେମିତି ମାନେ ଇଏ ହେଇଯିବ ଉଁ ମ୍ ମ୍ ମ୍ ତା ଜିରା ଲଙ୍କା ଗୁଣ୍ଡ ମେଥି ବି ପକାନ୍ତି ଗୁଣ୍ଡ କରିକିରି ପ ମେଥି ପତ୍ର ବି ପକାନ୍ତି।
ମେଥି ପତ୍ର ପକେଇଲେ ପିତା ଲାଗିବନି?
ନାଇଁ ନାଇଁ। ମେଥି ପତ୍ର ଟା ଏ ଯୋଉ ବିକ୍ରି ପକିଂ ବାଲା ମେଥି ପତ୍ର? ସେବା
ଆଛା ଆ ଯ ଯୋଉ କସ୍ତୁରୀ ମେ ଥି ପତ୍ର ତ ଆଛା ହଁ ହଁ ହଁ ସେଇଟା ଭଲ ବାସ
ହୁଁ ତା ଟେଷ୍ଟ ଟା ସବୁ ଯୋଉଠରେ ପକେଇବା ବଢିଆ ଟେଷ୍ଟ
ହଁ ଆଚ୍ଛା
କସୁରୀ ମେଥିଟା ବି ଭଲ ବି ଦେହ ପାଇଁ ବି ଯଉଥରେ ପକେଇଲେ ବି ମାନେ ସେ ଗୋଟେ ବଢିଆ ବାସ୍ନା ବି ଆସେ ତାକୁ ଯୋଉ ମସଲିକ ଯୋଉ ପକେଇବେ ପୁରା ପୁରା ଚାରିଆଡେ ପୁରା ବାସ୍ ନାବି ପୁରା ଚାରିଆଡେ
ହଁ ହଁ
ହୁଁ। ଆଉ କଣ ତ ତାପରେ ଆଉ ରୋଷେଇ କରିକି ହଉଛି ତାପରେ ପୁଣି କାମ ଏକା ସବୁ କରିବେ ଆଉ।
ହଁ ରୋଷେଇ ହରକା ସଇଲେ ପୁଅ ହେଇ ଆସିଲା ଆଇସ୍କ୍ରିମ ଗଲା ଆଇସ୍କ୍ରିମ ଖାଉଛି। ନା ମ
ଆଗରୁ ହେଉଛି ଛୁ ନଡିଆ ଆଇସ୍କ୍ରିମ ମିଳେ। ଆଉ କେ ଉଁ।
ଖାଉଛି।
ହଁ ତା ଓପରେ ଏଠି ସିମେଇ ଏଟା ପଡିଥାଏ ନଡ଼ିଆ କୋରା ପଡି ଥେ। ହଉ ମ୍ୟାମ ଆପଣଙ୍କ ସହ କଥା ହେଇକି ଭଲ ଲ ହେଲା ଆଉ ଏପ ଆପଣ କଲ କରନ୍ତୁ ଆଉ। ହଁ ମୁଁ ଅଛି ଆପ
ହୋ ହଉ।